କଣ କରୁଛ?
ପ୍ଲିଜ କନେକ୍ଟ୍ଟେଡ।
ଆଁ
ଆଁ।
କଣ କରୁଛୁ?
ଏଇ ବଇଚି।
ଖାଇ ସାରିଲୁଣି?
ମା।
ଆଉ ଦେହ ପା ଭଲ ଅଛି?
ଆ।
ତୋ ମାମା।
ଏଇଠି।
ଆଉ ରୋଷେଇ କଣ ହେଇଥିଲା?
ଆଉ ଭାତ, ଡାଲି, ଆଳୁ ଭଜା, ଖଟା, ପାମ୍ପର
ଆ ଆଉ କଣ କହ? ମୋର ହେଇଥିଲା ଆଳୁ ବୁଟ ଡାଲି ତରକାରୀ ଆଉ ଆଳୁ ଭଜା ଆଉ ଉଷୁନା ଭାତ। ଅରୁଆ ଭାତ। ଆଉ
ଖ
ଅରୁଆ ଭାତ ମୁଁ ଖାଇବି। ଆଉ ସମସ୍ତେ ଉଷୁନା ଭାତ ଖାଇବେ।
ଉୁଁ ହୁଁ।
ଆଉ ହେଇଥିଲା ହଁ ଏତିକି।
ହୁଁ ହୁଁ
ଆଉଠୁ ଏଇନା କରିବି ଆଳୁ ମଟର ତରକାରୀ ପୁରୀ।
ହୁଁ ହୁଁ
ହଁ ଆଉ କଣ କହ।
ହ ଆଉ କଣ କହ?
ଆଉ ଦେହ ପା କଥା କଣ କହ?
ଭଲ ଅଛି ଆ
ହୁଁ।
ତମର?
ଆମର ବରସା ହଉଚି ଲୋ ମା।
ଉଁ ହୁଁ।
ହୁଁ ବରସ୍ ଆଁ?
ଯୋଉ ହୋଉଚି।
ହଁ।
ହୁଁ।
ଜୋରେ ହୋଉଚି ସକାଳୁ ତ ବରଷା ହୋଉଚି ଛାଡୁଚି ହୋଉଚି ଛାଡୁଚି ଏମତି ହୋଉଚି ଆଉ।
ଓହ
ଆଉ ଆଜି ଲୁଗାପଟା ବି ସୁକିନି ଆଁ ଆଉ ଘରୁ ତ ବାରି ହୋଉନି ମୁଁ ତ ଦିଦିନି ହେଲାଣି ବର୍ଷା ହୋଉଚି ଯେ ମୁଁ ଜାଣୁନଥୁଲି ଆଜି ବର୍ଷା ହେଉଚି ଯେ ଜାଣୁଚି ଆଉ ଏରେ ଜୁରେ ବର୍ଷା ହୋଉଚି ଯେ ଆଉ।
ହୁଁ ଘରୁ ବାହାରନ?
ନା।
ଉଁ ହୁଁ।
ହେରା ଆ ଘର ଭିତରେ ତ ସବୁ ଆଉ। ଆମର ଘର ଭିତରେ ସବୁ ଲାଟିନି ବାଥରୁମୁ ଗୋଟେ ଘର ଆରୁ ଗାଡ଼ି ରଖିବା ପାଇଁ ଗୋଟେ ଘର। ଏ ରୁ ଡାଇନିଂ ରୁମ୍ ଗୋଟେ, ବେଡ ରୁମ୍ ଦିଟା।
ଓହୋ ଉଁ ହୁଁ।
ଆଉ ବାହାରକୁ କଣ ପାଇଁ ବାହାରିବି।
ହୁ ହୁଁ। ଆଉ
ଆଉ କଣ ହଁ ଏମିତି ଆଉ ଭଲ ଆଉ।
ହୁଁ।
ଆମ ମେଙ୍କିରି ଗୋଟେ ଅଛି ଯେ ସେ କାମ ବଢୋଉଚନ୍ତି ସବୁ।
ହ
କରିବି କଣ ଆ ଏ ହୁଁ ଆଉ ଆଉ ଏଇନା କଣ ରୋଷେଇ
ଏଇନା ବୁଟା ଆରୁ ତରକାରୀ ଆଉ ପୁରୀ ହୋଉଚି।
ହଁ ଆଉ ଘଡଘଡି ମାରୁଚି।
ନା।
ସିଆଡେ ବର୍ଷା ଜମା ହୁଏନି ଆଉ। ଏ ଜମା ହୁଏନି ନା ଏବେ ହଉନି ବା।
ଜମା ହୁଏନି। କେତରେ କେମିତି ଯଦି ଗରମ ଯଦି ଅଧିକ ହେଇଥିବ ବର୍ଷା ହୋଉଚି ନହେଲେ ନାଇଁ।
ହଁଅ। ଆମର ଯେମିତି ଇଆଡେ ଯେମିତି ଝଡି ବର୍ଷା ହୋଉଚି ସ୍ୟାଡେ ଝଡି ନାହିଁ?
ମା
ଏ ଶା।
ଏଇ ସଖାଳେ ଟିକେ ଟିକେ ପକୋଉଥୁଲା।
ଆଁ।
ଏଇ ସଖାଳେ ଟିକେ ଟିକେ ପକୋଉଥିଲା।
ଓହୋ। ଆଉ ଏରା ଇଆଡେ ବର୍ଷା ତ ହୋଉଚି ଦିତିନି ଦିନି ହେଲାଣି ହୋଉଚି। ଲୁଗାପଟା ଶୁକୁନି ଭାଗ୍ୟ ଭଲ ୱାସିଂ ମେସିନଟା ଆଣିଥିଲି ବୋଲି ପାଣି ଛଡେଇ ଦୋଉଚି। ହ ଆଉ ପକେଇ ଦୋଉଚି ଘର ଭିତରେ।
ଉଁ ହୁଁ।
ନହଲେ ହଇରାଣ ହେଇଥାନ୍ତି ଏଇଥରକ ଫ୍ରିଜରେ ହଉ ସେୟ ଆଣି ଏରା ଫ୍ରିଜ ଟା ଆ- ଆ ଆଣିବେ ଏଇଥର ପଇସା ପତ୍ର ହେଲେ ଫ୍ରିଜ୍ ଟେ ଆଣିବି ଆଉ। କାଲି ଆଣିଲି ୱାସିଂ ମେସିିନି ପୁଣି ଆଣିବି ଫ୍ରିଜ୍, ଏଇଆ ଆଉ।
ଉଁ ହୁଁ।
ଆଉ
ଆଉ କଣ?
ଇଏ ପୁଅ ପାଖକୁ ଭାଇ ପାଖକୁ ଫୋନ କରିଥିଲୁ?
ହଁ କରିନି। କରିବି ଦେଖିନି ଆ
ଆଉ ରୋଷେଇ କିଏ କରୁଛି ତାଙ୍କ ସେଠି?
ଏଠି ଅଛନ୍ତି ଜେଜେମା।
ହଁ। ଇଏ ଠିକ୍ ରେ କଥା ମାନାମୁନି କରୁଛି ତ?
ହଁ।
ହଁ। ଆଉ କଣ କୁହ?
ହଁ।
ବାପା ନାହିଁ?
ଆ କଣ କହୁଛି କିଏ?
ଆ।
କଣ କିଏ ସବୁ କହୁଛନ୍ତି?
କାଇଁ?
ଏ ବର୍ଷା କେଡେ ଜୋର ହେଉଛି, ଘଡ ଘଡି ଏ ଯଉ ଘରକୁ ଫୋନ୍ କରିଥିଲି ଯେ, ଘଡ ଘଡି କେଡେ ଜୋର୍ ମରୁଚି ଲୋ ମା। ଧାଡୁ ଧାଡୁ ଶୁଭିଲା ମୁଁ ଏକାଥରେ ଚୁପ କି ବନ୍ଦ କରିଦେଲି ଫୋନ ଟା।
ହଁ।
ଏମିତି ହଉଛି। ଆଉ କଣ କରିଆ?
ହଁ ହଁ।
ହୁଁ।
ହଉ।
ଆଉ କଣ କଅ? ଆଉ ତମର ଖବର କଥା କୁହ?
ଆମ ଖବର ଭଲ ଅଛି। ଥଣ୍ଡା ଜର ସମସ୍ଥିକି। ସମିତିକି ଥଣ୍ଡା ଜର ହେଇଥିବ। ପାଗ ଚେଞ୍ଜ ହଉଛି ନା।
ଏବେ ପାଗ କୁ ତ ହଁ ହଁ। ଏ ପାଗକୁ ହୋଉଛି ଆଉ କଣ କରାଯିବ?
ହୁଁ ହୁଁ।
ଆଉ ରାତିରେ କଣ ରୋଷେଇ?
ଏ ପୁରୀ କରୁଛି। ଆଉ ବୁଟ ଆଳୁ। ଆ ହଁ ଅଟା ନାଇଁ ନା ଅଳ୍ପ ଅଛି ମମି କହିଲା ପୁରୀ କହିବା-
ଓହୋ। ଆମର ବି ଏମିତି ଦିଟା ପୁରୀ ଛାଣିବ ଯେ ଗ୍ୟା ସବୁ ଡର ଲାଗୁଛିି ପୁଣି
ଏସି ଲଗେଇ ଦିଅ।
ଆଁ।
ଏସିି ଗୋଟେ ଲଗେଇ ଦିଅ।
ଆରେ ଗ୍ୟାସେ। ଏଇ ପେଟ ଗ୍ୟାସେ।
ଓ ହଁ।
ଏସିି ଲଗେଇବା ଆଉ। ପଇସା ପତ୍ର ପଠେ ଓଠେଇଦେଲେ ଏସି ଟପ୍ କି ଲଗେଇଦବା ଆଉ। ହେଟା କହିବାକୁ ଅଛି। ହୁଁ। ବରଷା କେଡେ ଜୋରେ ହୋଉଛି?
ଆଉ।
ଆଉ କଣ କୁହ? ମୋର ତ ବାପା ଭାଇ ହଉଛି ଆଉ କଣ କରିବ ଏଇଥିରେ
ଖାଇକି ଶୋଇପଡ଼। ଛଣାଛଣି କଣ କରିକି ଖାଇଦିଅ।
ଆଁ?
କଣ ଛଣାଛୁଣି କରିକି ଖାଇକିନା ଶୋଇପଡ଼।
ଏ କେଡେଜୁରୁ ବର୍ଷା ହେଲାଣି ତ। ହଁ ଶୋଇପଡ଼ିବି ଶୋଇପଡିବି ତ ଆଉ ମୁଁ ଏଇ ଯୋଉ ଏଇନା ରୁଟି କରିବି କି ପୁରୀ କରିବି ଆଳୁ ମଟର ତରକାରୀ କରିବି କଣ ଗୋଟେ କରିବି। କରିବି କେମିତି ଆଉ ଶୋଇବି ଯଦି?
ଆଁ?
କହିଲି ଶୋଇବି ଯଦି ଏରା କରିବି କେମତି?
କେ ହ
ଆ
ଅଣ୍ଡା ଆଳୁ ମୁଁ କହିଲି ଛଣାଛୁଣି କରିକି ଖାଇକିନା ଶୋଇପର କହିଲି।
ଛଣା ଛୁଣି କରିବି ହଁ କରିବି ଆଉ ଯାହାହେଲେ ତ କରିକି ଖାଇବି ଆଉ ଶୋଇ ପଡିବି।
ମେଘୁଆ ପାଗ ହେଇଛି ପକୁଡି ଦିଟା ପାମ୍ପଡ ସବୁ ଛାଣିଦିଅ।
ଏଇ ଯୋଡ଼ିକ କର।
ଉଁ।
ମୁଁ ଛିକ୍ ଛିକ ମୁଁ ଯଦି ଶୋଇବି ଶୋଇଲା ଲୋକରା ଯିବେ କୁଆଡେ?
ଶୋଇବା ଲୋକ ଘରେ ରହି ଯିବେ କୁଆଡେ? ଘରେ ରହିବେ କୁଆଡ ଯିବେ।
ଆଇଆ ଏଇଟା ଅଟା ଦଳୁଛି ଯେ ଖଡରେ ଖାଡରେ ଶୁଭୁଛି। ଆଉ କଣ କରିବି ଏଟା ଖଡରେ ଖାଡରେ କରୁଛି ଚି ଆଉ କଣ କରିବି ତାଙ୍କୁ କୁଆଡେ ଛାଡିବି। ହଁ ଆଉ?
ଆଉ କଣ?
ଆଉ କହ ଆଉ କଣ କହିବି?
ହ ହ
ଓଁ ଏନ୍ତି ଆଉ।
ହଁ।
ବେଇ ଯୋଉ ଭାଇ ଆଡେ ବର୍ଷା ହଉଛି?
ହଁ ତାକୁ ଫୋନ କରିନି କରିବି ଯିବି।
ହଁ ଆଜି ଯାଏନାହି ଡି କାମ ଯୋଉ କାମ ନଥିଲା କି କିଛି?
ହଁ ଥିଲା।
ହଁ।
ହଁ। ଆଉ କଣ କୁହ?
ଆଉ ଏଇ ରାକ ଏମିତି କାମ ରହୁଛି ଚାଲୁଛି ହଉଛି ବଉଛୁ ଖାସୁଛୁ ପାଡୁଚୁ ଏଇରାା ଆଉ କଣ।
ହଁ।
ବିନା ପିଆଜ ରସୁଣରେ ରୋଷେଇ ଯେ ଭାରି ଅରୁୁଆ ହେଇଲା।
ହଁ ପିଆଜ ରସୁଣ ଗାଈଁ ପକଉ ନା କି?
ଆଜି ଶନିବାର ତ।
ହୁ ହୁଁ।
ହଁ। ମୁଁ କରିବି ରୋଷେଇ ମୋ ବର୍ଷକର ଛୁଆ କରିବ ରୋଷେଇ ମୁଁ ର ଟି କଲେ ସେ ପୁରୀ କରିବ।
ହୁଁ।
ହୁଁ ଆଉ କଣ ଏ ଏମିତି। କ କାମ କରିବୁ ଆଉ କଣ କରିବୁ ଆଜି ବାସନ ମ ମାଜି ଦେଲା।
ଓହୋ ମା ଝିଅ ସବୁ କାମକୁ ମିଶ ଠିକ ନା କାମ କରିଦେଲେ ସିନା ଜଲଦି ସରିବ ନା ଆଉ।
ହଁ ବା।
ବା
କରିଦଉଛନ୍ତି ଏତି ମିଶି ମାସିକିନା ଆଉ କଣ କରିବା ଆଉ ଏ ନାହିଁ ଯେହେତୁ। ସିଏ କରିବ ଆଉ କିଏ କରିବ?
ଗୋଟେ ବୋହୁ ଟେ ଆଣ ଭାରି।
ଆାଣିବା ଏଟା ତ ବେକାରିଆ ବୁଲୁଛି ଆଉ ବୋଉଟା କଣ କରିବି? ବୋଉଟାକୁୁ ିବି ନା ତାକୁ ବସିବି ମୁଁ ତ ମୋ ନିଜ କାମ କରିପାରୁନି ପୁଣି ବୋହୁ କାମ କରିବି।
ବୋହୁଟା ଆଣିବ ନା ଆଉ ଏତୁ ତମେ ବସିବ ବୋହୁ କାମ କରିବ ଆଉ।
ହାତଟା ଯଦି କଟିଯିବ ହେଠୁଁ ମତେ ଛାଡ଼ପତ୍ର ହେଇଯିବ। ଆ ହଁ।
ହୁଁ ସାାର ପଟ କିଏ ଦବା।
କିଏ ଆଉ ମୋ ହଜିଲା ମେଣ୍ଟୁ ଆଉ ହଜିବେଣ୍ଡ ଦେବେ ଆଉ କିଏ ଦେବେ ତା ବାପା ଆଉ କିଏ ଦେବେ। ପନିକିରେ ହାତ ମାରିଦଉଛି ଦାଢ ହେଇଛି ପନିକିଟା। ପିଆଜ କାଟିଦେବି, ପୋଟଳ ଧୋଇକି କାଟିଦେବି, ଏନେ ହାତ ଧରିକି କାଟିଦେବି।
ହୁଁ ତାକୁ ଦେଇଦିଅ ସେ କାଟିଦଉ।
କନ୍ତି ମାଡାମ ଆମର ଆଉ। ହୁଁ ଆଉ। ଆ
ଆଉ କଣ?
ଅଟା ଗୋଟା ହାତରେ ଦଳିବି ଆପଣଙ୍କ ସାଙ୍ଗରେ ଗୋଟା ହାତରେ କଥାବାର୍ତ୍ତା ହଉଛନ୍ତି ଆଉ।
ଉ ହୁଁ ଆଉ କଣ କୁହ।
ଆଉ। ମୁଁ ଏଇଟା ତ ଚାଲିଛି। ଆଉ କହିବି ଆଉ କଣ ତମ କଥା କଣ କୁହ? କେତେଟା ହେଲାଣି ଏଇନା ତମର ସେଠି?
ଏଠି ଛଅଟା ବାଜିବ।
ଛଅଟା ବାଜିବ।
ହୁଁ।
କେତେ ମିନିଟ୍ ବାକି ଅଛି?
ଦଶମିଣ୍ଟି।
ଏ ଏଠି ପାଞ୍ଚଟା କୋଡ଼ିଏ।
ସେଇଠି ଛଅଟା ବାଜିବା ପାଇଁ ଦଶ ମିନିଟ୍।
ହଁ।
ଆଉ କଣ କହିବା କୁହ।
ଆଉ କଣ କହିବି ଏଇଟାକ ତ ଚାଲିଛି ସେ ତ ଫୋନକୁ କଣ ଆଖେଇଲାଣି ଫୋନକୁ କଣ ଳେଇଲାଣି ତମେ ଫୋନକୁ ଛଡଉଛ। ଏନ୍ତି କରୁଛନ୍ତି ଆଉ। ଏଇଥିରେ କଣ କରିବି ମୁଁ ଏମତି ଆଉ।
ରଖୁଛି।
ଆଁ।
ଗଲା ଆଉ କଣ କହିବା କୁହ।
ଆ ଆଉ ଆମର ରୁଟି ଅଟା ଦଳିଦେଲୁ। ହଁ ଅଟା ଦଳିଦେଲୁ ଏନା ଗୁଳା କରିଦେବେ ପାଟି ଭିତରେ ଭର୍ତ୍ତି କରିଦବୁ। ଏମିତି କରୁଛନ୍ତି କଣ କରିବା ଆଉ।
ତମ ଝିଅକୁ ଦେଇଦ ତମ ଝିଅ କରିଦବ ସବୁ କାମ। ଆମର ପୁରୀ ଛଣା ହବ ଯାଉଛି।
ହଁ।
ମମି ଅଟା ଦଳୁ ଏ ଯୋଉ ବେଲୁଛି ମୁ ଏଇଠି। ବସଚି ଆଉ ଯିବି ଅ